କଣ କରୁଚ?
ଏ ଶୋଇଚି କଣ ନରେନ୍ଦ୍ର ନାୟକ ଆସିଲା।
ନା ଧରନି ସେଇଠି ଗୋଟେ ପଛରେ କହିବି।
ଓକେ ସରି।
କଣ କରୁଚ?
ଏଇ ଶୋଇଚି ଆଉ। ତମେ କଣ କରୁଚ?
ମୁଁ ବି ଶୋଇଚି।
ଖାଇ ।
ନା ଖାଇବା ସରିନି ଆମ ଝିଅ ଖାଉଛି ତ ସେ ଝିଅ ଖାଇସାରିଲେ ମୁଁ ଖାଇବି।
ଝିଅର ଖାଇବା ପଚାରିଲେ ନା ଝିଅ କାହାର ଝିଅ ଖାଉଛନ୍ତି ତମର।
ହଁ ପା
ତମ ଝିଅ ଖାଉଛି।
ହଁ।
ତମ ଝିଅରେ ତ ଗୋଟେ ମିନିଟ ଦି ମିଟ ଭିତରେ ସରିବ। ଗୋଟେ ଛଅ ସାତମାସ ପିଲାର ପିଲା ଆଉ କେତେ ଖାଇବ?
ସେ ଟିକେ ଲେଟ୍ ଲେଟ୍ ରେ ଖାଏ ସେ ଖାଇବ ଶୋଇବ। ତ ମାମା ତାକୁ ଖୁଆଇ ଦଉଛି ତା ପା ଖାଇସାଇଲେ। ତାକୁ ଶୁଆଇବ ଦେନ୍ ଯାଇକି ଆଉ ମୋ କଥା ବୁଝିବ।
ଓହୋ ଆଗ ଓବିଓସ୍ଲି ଛୁଆ କଥା ବୁଝିବାକୁ ପଡିବ। ଯେହେତୁ ସେ ତା ନିଜ କଥା ବୁଝି ପାରିବନି।
ହଁଉ। ତମେ ତମେ ଖାଇସାରିଲଣି ନା ତମେ ବି କଣ କରୁଥିଲ?
ନାମ କ୍ଷେତ୍ର।
ଓହୋ ଆଉ ତମ ପିଲା ଛୁଆ?
ପିଲା ଏଠି ବସଛି ମନେ ବସିଛି ମୁଁ ଶୋଇଛି। ଖେଳୁଛି ତା ବାବା ସାଙ୍ଗରେ ଆ ହୁଁ। ତା ବାବା ର ଅଫିସ କାମ ନାହିଁ ଆଜି ଛୁଟି ଅଛି ବସିକି ଖେଳୁଛନ୍ତି ଆଉ ବାପା ଲା ଆଉ
ହୁଁ ହୁଁ। ସେମିତି ବି ରାତି ସାଢେ ନଅଟା ଦଶଟାରେ ଛୁଟି ହବ।
ହୁଁ। ସେ ମା ବାପ ମୋ ପଛେ ବସିକି ଖେଳୁଛନ୍ତି ଆଉ।
ତମର ଆଜି ଛୁଟି ନ ଥିଲା କି?
ଥିଲା।
ଆଉ ଦିନ ସାରା କଣ କେମିତି ଗଲ କୁଆଡେ ଗଲ?
କିଛି ନାଇଁ ଘରେ ଶୋଇଲୁ।
ଘରେ ଶୋଇଲୁ।
ହଁ।
ଏଇ ର ଛୁଟି ଟାରେ କୁଆଡେ ବାହାରେ ଯାଇକି ବୁଲାବୁଲି କରିଥାନ୍ତୁ ନା ଆଉ।
ନା ବା ଛୁଆକୁ ନେଇକି ଯାଇ ହଉନି ବର୍ଷା ହଉଥିଲା ତ। କ୍ଲାଇମେଟ୍ ଚେଞ୍ଜ ହଉଛି ଛୁଆ ଧରିକି କଣ ଯାଇ ହେବ?
ଏଇ ଯଉ କ୍ଲାଇମେଟ ରେ ତାଲେ ଘରେ ରହିବା ହିଁ ବେଟର୍ ନା।
ବଟର ନାଇଁ ନିଜ ନିଜ ନିଜ ସ୍ୱାର୍ଥକୁ ଭୁଲିବାକୁ ପଡିବ ନା ଛୁଆ ମାନଙ୍କ ପାଇଁ।
ଓ ହୋ ତାହେଲେ ଘରେ ରହିକି ଖାଲି ମୁଭି ଦେଖିଲ।
ନା ମୁଭି ଫୁବି ଆମେ ଦେଖୁନା।
ଆଚ୍ଛା।
ଆଉ ତମର ତ ଘର ଛୋଟ ଥିଲା।
ମୋର ତ ଛୁଟି ଥିଲା ଆଜି।
ବୁଲିଲ କୁଆଡେ ତମେ ତାହେଲେ?
ମୁଁ ଯାଇଥିଲି ବିଚ୍ କୁ।
ଓହୋ ସ୍ତ୍ରୀ ଛୁଆ ଧରିକି ଯାଇଥିଲା ନା?
ନା ଛୁଆକୁ ନେଇନଥିଲି କେବଳ ସ୍ତ୍ରୀ ର ମୋର ଯାଇଥିଲୁ।
ଆଉ ପୁଣି କାହା ଘରେ ଛାଡିକି ଗଲା ବା?
ଛୁଆ ମମି ଙ୍କ ପାଖରେ ଦେଇ ଦେଇକି ଗଲୁ।
ଆ କାନ୍ଦିଲାନି ପିଲା?
ସେ ଶୋଆଇ ଦେଇ ଯାଇଥିଲୁ ବା ସେ ଦି ତିନି ଘଣ୍ଟା ଶୋଇବ ଛୋଟ ପିଲା ଟା।
ହଉ ଘରେ ଛୁଆକୁ ଛାଡ଼ି ଦେଇକି ବୁଲିବାକୁ ପଳେଇ ଯାଉଛ ନା।
ହୁଁ ବିଚ ଟିକେ ଗଲୁ ବିଚ ରେ ଯାଇକି ବସିଲୁ। କଙ୍କଡା ଧରିବା ପାଇଁ ଦୌଡା ଦୋଡି ହେଲୁ କଙ୍କଡା ଧରି ପାରିଲୁନୁ।
ଉୁଁ ଧରି ପାରିଲୁନି ନା ଧରି ପାରିଲିନି।
ହଁ ଧରି ପାରିଲିନି ମୁଁ।
ହଁ।
ଦେନ୍ ପୁଣି ଆମେ ସେଠି ଝଗଡ଼ା ହେଇଗଲୁ।
ତମ ଘରେ ଝଗଡା ଛାଡିକିରି ଯାଇକି ସେଠି ଝଗଡା କରୁଛ?
ହଁ ବିଚ ରେ ଟିକେ ନା ଝଗଡା ହେଲା ମୁଁ ଏଠୁ ରାଗରେ କହିଲି ତମେ ତମର ଯା ଘରକୁ ପଳା। ମୁଁ ମୋର ଏକୁଟିଆ ଯିବି। ସେଇଠୁ ସେ କହିଲା ନା ତମେ ନ ଗଲେ ମୁଁ ଯିବିନି ତମକୁ ଛାଡିକି ମୁଁ କୁଆଡେ ଯିବିନି। ମୁଁ କହିଲି ନା ନା ମୁଁ ସେଗୁଡା ମତେ କୁହନି ତମେ ପଳାଅ। ସେଠୁ ତ ମୁଁ ଟେ ଛାଡିଲାନି ଆଉ ଖାଲି ମୋ ଗୋଡ ହାତ ବେକ ସବୁ ମୋଡିଲା ଆଉ।
ଓହୋ ହ ଯାହା ଭାରସି ପାଇବ।
ହଁ ଖାଲି ମୁଁ ହାତ ଗୋଡ ପୁରା ମଶାଯ ଗୁଡା କଲା ସେଠି। କହିଲେ ହଁ ହଉ ମୁଁ ଏଠୁ କୁଲ ହେଲି ତାକୁ ନେଇକି ଆସିଲି।
ଓହୋ ଠିକ ଠିକ ଠିକ ତମେ ଗାଡି ଶିଖିଛ?
ହଁ।
କୋଉଠି?
ସ୍କୁଟି।
ବାଇକ ଶିଖିନ?
ବାବୁ ଏକାକୀନୀ
ବାଇକ୍ ଶିଖୁନ।
ମାନେ ମୁଁ ବାଇକ୍ ଶିଖିଥିଲି। ଛୋଟ ବେଳେ କଣ କହିଲୁ ମୁଁ ବହୁତ ସ୍ପିଡ ଗାଡି ଚଲାଉଥିଲି ଅଶୀ, ନବେ, ଶହେ ଏମ୍ ମାନେନି ଏଇ ଯୋଉ ଟେନ ପ୍ଲସ ଟୁ ବେଳେ। ପୁଣି ରେସର ଥିଲି ତାପରେ ଗୋଟେ କଣ କହିଲ ଆକ୍ସିଡେଣ୍ଟ ହେଇଗଲା ତ ସେ ମୁଁ ଗାଡି ଚଲାଏ ନି।
ତା ହେଲେ ତ ମୁଁ ମେଡିକାଲରୁ ଆସେ।
ହଁ ବା ଆସେନି ମୁଁ ଯେତେବେଳେ ଗାଡି ମୁଁ ଏତେ ଗାଡି ଚଲାଏ ମୁଁ ଶହେ ଶହେ ରୁ ତଳକୁ ଚଲାଏନି।
ହୁଁ ନା ମୁଁ ଏଠି ଆସୁଛି ଏବେ ଭୁଲି ଯାଇଛ ନା ମନେ ଅଛି ଗାଡି ଚଲେଇବା।
ନାଇଁଏବେ ମୁଁ ଗାଡି ଶପଥ କରିଛି ବାଇକ ମୁଁ ଛୁଇବିନି।
ନାମ।
ଆକସିଡେଣ୍ଟ ପରେ।
ଆଉ କାହାର ଛୁଇଁବ?
ହଁ କାହାରଛୁଇଁବ ଗିଫ୍ଟ କରୁଛନ୍ତି ତ ମତେ।
ମାନେ ତମ ସ୍ତ୍ରୀ ଘରେ ଅଛି ତମେ ରାତି ଅଧରେ ମତେ କହୁଛ କାର ଗିଫ୍ଟ କରିଆ କଥା।
କହିଲେ ତ କଣ ହବ ଏତେ ପଇସା କଣ ହବ ମତେ ଗିଫ୍ଟ କରିଦିଅ। ଏବେ ଆପଣ ଡେପୁଟି ମ୍ୟାନେଜର ହେଇଗଲେଣି।
ହୁଁ ହୁଁ ହୁଁ।
ତମେ ତାହେଲେ ଘରେ ଆଜି କାଟିଦେଲ ଦିନକୁ।
କଣ କରିବା ଆଉ।
ବୀଚି ଯୋଉ ସବୁଦିନରେ ଯୋଉ ପବନ ଭଲ ଲାଗୁଥିଲା।
ଆପଣଙ୍କଲ ଭଲ ହିନ୍ଦୀ କରିବାକୁ କଣ ଅଛି।
ଆଉ ତମ ଘରେ ରହି କଣ କଲ ତାହେଲେ।
ଆମେ ଛଅ ପିଲାଙ୍କୁୁ ସମ୍ଭାଲିଲୁ।
ଓହୋ ରୋଷେଇବାସ କରି ଖାଇଲ।
ନା ନା ନା ସେଇ ଜିନିଷ ମୋର ସ୍ବାମୀ ମତେ କରିବାକୁ ଦିଅନ୍ତିନି।
ଓହୋ ତମ ସ୍ୱାମୀ ତ ହେଲେ ତମ ସ୍ୱାମୀକୁ ମରୁୁନଥିବ ତମ ସ୍ୱାମୀ ତମଁ ମଡୁଥିବେ।
ହଁ
ଆରେ ସତ କଥା ନା କଣ।
ହଁ ବା ସବୁବେଳେ।
ଚ୍ଛା ହଉ। ତାହେଲେ ଗୋଟେ ଭଲ ହିରୋ ଭଳିଆ ସମେଟ ପାଇଛ ଆଉ।
ନା ହଁ ହିରୋ ତ ନୁହଁ। ହ ଦେଖିବା ପାଇଁ ହିରୋ ନ ହେଇପାରନ୍ତି ଭଲ ଲୋକ ତ ଆଉ। ମନ ମନ ରୁ ହିର ଆଉ ଗୁଡ ହୁଡା ସବୁ ହିର ଆଉ।
ନା ମ ଦେଖିବାକୁ ତ ସ ବହୁତ ହିରୋ ପୁରା ପୁରା ହ୍ୟାଣ୍ଡସମ ହିରୋ ପୁରା।
ହଁ ଗୋଟେ ଜମାନାରେ ତାଙ୍କ ଉପରେ କୋଡିଏ ତିରିଶ ଟା ଝିଅ ମରୁଥିଲେ।
ଓଁ ହୋ
ହୁଁ ଏବେ ବି ଏବେ ବି ଝିଅ ଗୋଟେ ଝିଅ ଅଛି ଯେ ଛାଡିକି ଯାଇବି ପାରୁନି। ହଉ ହେଲେ ମୋ ସ୍ୱାମୀ ମୋ ପ୍ରେମର ବାୟା।
ଓହୋ।
ହଁ।
ଆଉ ଆଜି ରୋଷେଇ କଣ ହେଇଥିଲା ରାତିରେ।
ମଟର ତରକାରୀ।
ମଟର ତରକାରୀ କିଏ ତମେ କରିଥିଲ ନା ସ୍ୱାମୀକ
ଧନ।
କଣ?
ଧନ।
ଧନ କିଏ ବା?
ମୋ ସ୍ୱାମୀ ପା।
ତମ ସ୍ୱାମୀ ନା ଧନ।
ନାହିଁ ଲୋ ପ୍ରେମ୍ ରେ ଡକା ହୁଏ।
ଓହୋ ଆଉ ସେ ତମକୁ କଣ ଡାକନ୍ତି?
ତବା।
ଆଛା ହଉ ବଢିଆ କଥା ଆଉ ଆଉ ଝିଅ।
ଝିଅ ମୋ କଥା କହିଆ ଶିଖିନି।
ଆରେ ଝିଅକୁ ତମେ କଣ ଡାକ ପଚାରୁଛି?
ଝିଅର ନାଁ ଅଛି।
କଣ?
ତମକୁ କାଇଁ ମୋ ଝିଅ ନା କହିବି।
ଝିଅଟା ନା କହିଦେଲେ କଣ ହଉଛି।
ମୋ ଝିଅ ନା ଇଶୁ।
ଇଶୁ।
ହଁ।
ହୁଁ ହୁଁ। ବଢିଆ ନାତ ଆଉ।
ହଁ। ତମ ଝିଅ ନାଁ କଣ?
ତମକୁ କାଇଁ କହିବି।
ହଁ ମୁଁ କହିଲି।
ଉଁ ହୁଁ ତମେ କଣ ସେମ୍ କହିଲ ନା? ହଁ ମୋ ଝିଅ ନା ରେଖା।
ତା ମା ନା କଣ?
ତା ମା ନା କାଇଁ କହିବି।
ହଁ ଠିକ୍
ତ ତୋ ମା ନାଁ ରଶ୍ମି।
ଓହୋ ଆଉ ତମେ କଣ ସରଳ?
ନା ମୁ ଚତୃର୍ଭୁଜ। ମୁ ଚତୃର୍ଭୁଜ।
ହାଁ ତମେ ଭୂତ ବେ ସିଏ ରେଖା ସିଏ ରଶ୍ମି ତମେ ଭୂ ତ।
ନା ମୁ ଗୋଲକ।
ତମେ ବ୍ୟାସ
ଓହୋ କୋଉ ସ?
ବ୍ୟାସ।
ଓହୋ। ଆଉ ଶୋଇବ କେତେବେଳେ?
ଶୋଇବୁ ପିଲା ଏବେ ଖେଳୁଚି ପିଲା ଆଉ ଟିକେ ପରେ ଖାଇବ ଶୋଇବ ପିଲା ଶୋଇ ସାରିଲା ପରେ ଆମେ ଶୋଇବୁ ଆଉ ଟିକେ ମୋଡ଼ା ଘସା ଖାଇବୁ ଟିକେ।
କିଏ ବା ମୋଡିବ ତମକୁ କଣ ଦିନ ରାତି ସବୁବେଳେ ମୋଡୁଚନ୍ତି ନା କଣ।
ଆଉ ଭଲ ନା ପୁଅଟା କହିଲି ଦେଖିବାକୁ ନୁହଁ ହିରୋ ନହେଲେ ବି ହୁଁ ଆଉ ବାକି ସବୁ ଟା ତା ହିରୋ।
ଆଚ୍ଛା ହୋଉ।
ହଁ।
ବଢିଆ କଥା ଆଉ ତାଙ୍କୁ ତାହେଲେ ସବୁବେଳେ ତମ ପାଖରେ ରଖିବ ଆଉ କେବେ କୁଆଡେ ଛାଡିକି ଯିବନି ଆଉ।
ନାଁ ବା ସେଥିପାଇଁ ତାକୁ ଡ୍ରେସ ଭିତରେ ଡେଲି ପୁରେଇ କି ରଖୁଚି।
ସତରେ ନାଁ କଣ ନାଇଁ ତମେ ମିଛ
ନାଁ ମ ସତ କଥା।
ଓହୋ ବଢିଆ କଥା ଆଉ।
ନାଁ। ଆମେ ଗୋଟେ ଫୋରଏକ୍ସଲ୍ ର ଡ୍ରେସ୍ ଆଣିଚୁ ଦି ଜଣ ତା ଭିତରେ ପସିଯାଉଚୁ। ହାଲୋ।